ହାଲୋ ମୋ ଭୟସ୍ ଶୁଭୁଛି ଟି। ମୋ ଭୟସ ଶୁଭୁଛି କି? କଣ କରୁଛନ୍ତି ଆପଣ?
ହଁ ମୁଁ ଏଇଠି ବସିଥିଲି। ଆଉ ଆପଣ?
ମୁଁ ଏଇ ଛାତ ଉପରେ ବୁଲୁଥିଲି ଆଉ ଆପଣଙ୍କ ଆଡେ ବର୍ଷା ହଉଚି ନା?
ହଁ ମୁଁ ତ ଦାଣ୍ଡକୁ ଯାଇନି ଫିର୍ ବି ହଁ ବର୍ଷା ତ ହଉଥିବ।
କାଇ ଆପଣ ଏଇନା କୋଉଠି ଅ
ଘର ଭିତରେ ଅଛି।
ଆପଣ ବାହାରକୁ ଦେଖି କି କହୁଥିଲେ ଆପଣଙ୍କ ଆଡେ ବର୍ଷା ହଉଚି ନା ହଉନି କାରଣ ଆମ ଆଡେ ତ ବର୍ଷା ହଉଚି। ଆପଣଙ୍କ ଆଡେ ମେ ବି ହୋଇଥିବ କି ନ ହେଉଥିବ।
ହଁ ସେଇଟା ବି ଠିକ୍ କଥା। ଆପଣଙ୍କ ଆଡେ ହଉଚି ମାନେ ତ ଆମ ଆଡେ ବି ହଉଥିବ।
ଓହୋ ଆପଣ ମୋ କଥା ମତେ ଓଲଟକି କହୁଚନ୍ତି।
ନାଇଁ ଆମ ଆଡେ ତ ହଉନି ଆମ ଆଡେ ତ ଖାଲି ଅଛି।
ଓ ଖାଲି ଅଛି ଆପଣଙ୍କୁ କୋଉ ସିଯିନ ବେଶୀ ଭଲ ଲାଗେ?
ମତେ ଅ- ଅ ସେମିତି ସବୁ ଭଲ ଲାଗେ ଫିର୍ ବୀ ଶୀତଦିନେ ଟିକେ ଅଧିକା ଭଲ ଲାଗେ ଆଉ।
ଆଉ ବର୍ଷା ଦିନ?
ନାଇଁ ବର୍ଷା ଦିନ ଏତେ ବି ଖାସ ଲାଗେନି ଖାଲି ବର୍ଷା ଦିନ ଟିକେ ଏଥି ପାଇଁ ଭଲ ଲାଗେ କି ପାଗ ଟ ଟିକେ ଭଲ ରୁହେ ବୁଲାବୁଲି କରିବା ଟିକେ ଭଲ ଲାଗେ।
ଆଉ ବର୍ଷା ରେ ଓଦା ହେବାକୁ ଭଲ ଲାଗେ ନା ନାଇଁ?
ବହୁତ।
ହଉ ତାହଲେ ଆପଣଙ୍କୁ କେମତି ବର୍ଷା ଋତୁ ଭଲ ଲାଗେନି।
ନାଇଁ ବର୍ଷା ଭଲ ଲାଗେ ବାକି ଜିନିଷ ଟା ଏଇଟା କି ଅ ମାଗଣାରେ କାହାକୁ କାନ୍ଦିବାକୁଇଛାଉ କହୁହନ।
ଓ ହୋ।
ନାଇଁ ଆରେ ମାନେ କି ମେନ୍ ଜିନିଷ ହଉଛି ଆମେ ରହିଲୁ ପୁଅ ପିଲା ହା - - ଆ ବାକି ବର୍ଷା ଶିଯିନି ସେ ଓଦା ହେଲା ବେଳେ ବି ମାନେ ଓଦା ହେଲା ବେଳେ ହିଁ ଆମେ ଯାହା କିଛି କରିପାରିବୁ ନହେଲେ ତ ଆମେ
କାନ୍ଦି ପାରିବେନି ମ ହଁ ମୁଁ ବୁଝିଲି ବୁଝିଲି ହଉ। ଆଉ ଆପଣ ଆଜି କଣ ଖାଇଛନ୍ତି।
ହୁଁ କିଛି ସେମତି ତ କିଛି ଖାସ୍ ଖାଇନି ଫିରିବିପଖାଳ ଅମଲେଟ ସେତିକି।
ଆପଣ ତ ଏତେ ଭଲ ଜିନିଷ ଖାଇକି ବି ଆପଣ କହୁଛନ୍ତି କିଛି ଖାସ ହେଇନି ବୋଲି।
ଖାସ୍ କଣ ଅଣ୍ଡା ତ ନିତିଦିନିଆ ଜିନିଷ। ତ ଅଣ୍ଡା ନ ଖାଇଲେ ମୋର ପ୍ରୋଟିନ ପୁରା ହବନି। ହ - ହୁଁ। ଡାଇଟ ପୁରା ହବନି।
ଏ କାହିଁକି ଖୁସି। ଇ ହିଁ।
ଆଉ ଆପଣ କଣ ଖାଇଛନ୍ତି।
ମୁଁ ଆଜି ଭାତ ଆଉ ମୁଁ କଣ ଖାଇଥିଲି ଭୁଲିଗଲି। ଭାତ ନା ନା କହୁଛି ଭାତ। ରତ ଖାଇଥିଲି ତାପରେ ଆମ୍ବ ଖାଇଥିଲି। ଆଉ ଗୋଟେ କଣ ଖାଇଥିଲି। ହଁ ହଁ ଆଉ ଡାଲି ଖାଇଥିଲି। ଆଉ ସନ୍ତୁଳା ଖାଇଛିି। ିଲ ସନ୍ତଳା
ଆଛା ଆଛା। ହଁ ସନ୍ତୁଳା ତ ବହୁତ ବଢିଆ ଜିନିଷ।
ଆଜ୍ଞା।
ସନ୍ତୁଳା ଟା ବହୁତ ବଢିଆ ଜିନିଷ ବାକି ହଁ ଆଜିକା ପିଲା ତ ସନ୍ତୁଳା ଖାଉନାହାନ୍ତି।
ହଁ ମୁଁ ଖାଏ। ମୁଁ ଖାଏ ହେ ମତେ ଗୋଟେ ସନ୍ତୁଳା ରେ ସେମାନେ ନର୍ମାଲି ଆଳୁ କ୍ଷୀର ପକେଇକି କରିଦେଲେ ମୁଁ ଖାଇଦେବି। ଆଉ ସେଥିରେ ଜନହି ପହନି ପକେଇଲେ ମାମ ସେ ଗୁଡ଼ା ଖାଇଦିଏ ଆଉ ବାକି ମୁଁ ଖାଏ ଆଉ।
ଟେନ୍ସନ ନା। ଆ ଆଜି କହିଛି ନା ମୁଁ କ୍ଲାସ ରେ ଥିଲି ଓକେ ହାଲୋ ଆଜ୍ଞା କ୍ଲାସରେ ସାର ଯାହା ପଢେଇବା ପୂର୍ବରୁ ଓକେ ଆମେ କଣ କରୁ ନା ସାଙ୍ଗମାନେ ସେ ଗପୁ ଥାଉ ତାହା ଭିତରେ ହଁ। ତା ଭିତରେ କଣ ହେଇଛି ଯେ ଆମର ଯିଏ ମାନେ ସିନିୟର ନ ଆମର କ୍ଲାସମେଟ ମାନେ ଆମ ଠାରୁ ବୟସର ବଡ ଓକେ। ହେଲା ଦେଖାଯାଆନ୍ତି ହଁ ତାଙ୍କ ମାନେ ସେତବେଳେ ତାଙ୍କ ଭଳେ ପଚାରିଲ କି ତମେ ଏଜ୍ ଟା କେତେ ଓକେ। ସିଏ ଏମିତି ସେମାନେ କେବେ କୁହନ୍ତିନି ହଁ। ସିଏ କିନ୍ତୁ ହଁ ତାଙ୍କ ପର୍ସ ଖାଇଥିଲ ତାଙ୍କ ଯେତେବେଳେ ତା ଆଧାର କାର୍ଡ ଚେକ୍ କଲୁ ତାଙ୍କୁ ଆମେ ବି ମାନେ ଗେସ୍ ବି କରିନଥିଲୁ ତାଙ୍କୁ ଏତେ ହେଇଥିବ ତାଙ୍କୁ ମାନେ ସେ ଦେଖା ଯାଆ ସେ ବହୁତ କମ ଓକେ ଆମ ଠାରୁ କିଛି ବର୍ଷ ହି ବଡ ବଟ୍ ତାଙ୍କର ଆ ଆମ ଠାରୁ ଦିଗୁଣ।
ଓହୋ।
ମାନେ କିଛି ମ୍ୟାରେଜ ବି ତାଙ୍କର ହେଇଯାଇଛି ତାଙ୍କର ପିଲାଛୁଆ ବି ଅଛନ୍ତି।
ଓହୋ।
ସକ୍। ବୁଝି ପାରୁଛ ହୁଁ।
ଆଉ ଆପଣଙ୍କ ଦେହ ଭଲ ଅଛି?
ହଁ ହଁ ସେମି ତ ଭଲ ଅ ଆ ଦିଇ ଦିନି ହେଲା ଟିକେ ମନ ଭଲ ନାହିଁ।
ହଁ ହଁ ବ୍ୟାକ୍ଗ୍ରାଉ କିଛିୁ କି ଓହୋ ଆଉ ଆପଣଙ୍କୁ ପଣତ ରବନେ କଣ ଆପଣ ତର କୋଉଠେ ଯିବେ ମାନେ ରଜ ପରେ
ହଁ ରଜ ପରେରେ ନା ରାଜଜରେ
ରଜ ପରେ
ହଁ ରା ଫହୁଥିଲେ ବାକି ମୁଁ ତ
ଯାଉନାହାନ୍ତି ବ୍ୟା କେତେ ଦିନ ସାଙ୍ଗମାନେ ପ କଥା ହବ
ମେ ଜିନିଷ ଆମ ପୁଅ ପିଲା ମାନଙ୍କୁ ଟିକେ ଆଡ କରାହବନି ବିକଜ ଆମ ପୁଅ ପିଲାମାନେ ଟିକେ ଦୁଷ୍ଟ ହୁଅନ୍ତି ସେଥିପାଇଁ ସେମାନଙ୍କୁ ମିଶି ହଉନି ନ୍ଲି ଝିଅ ବାନ ହ କରୁଛନ୍ତି ସେଇମାନେ ହିଁ ଡାକୁଛନ୍ତି ମତେ
ସେ ଆପଣଙ୍କ ସାଙ୍ଗ
ନାଇଁ
ଆଉ
ିପ କହନ୍ତି କି ଆ ମାନେ କି ତାଙ୍କ ଭିତରେ ଯମ ଲିଡର ଯଝ କି ନାଇଁ ନା ଥାନ୍ତି ନା ଗୋଟେ ଗୋେ ହଁ ଥାନ୍ତି ନାର ଲିର ଆେ ସ ସିଏ ହଉଛି ସିଏ କହୁଛି କି ତୁ ଆସେ ନହେଲେ ଭଲ ଲାଗୁନି
ଓହୋ ତାହେଲେ ଆପଣ ଗୋଟିଏ ପୁଅ ପିଲା ଆପଣ ଯିବେ ବୋଲି ଆପଣ ଭାବିଛନ୍ତି
ନାଇଁ ମୁଁ ତ ମୁଁ ତ ଫାଷ୍ଟ ବି ମନା କଲି କି ନାଇଁ ମୋର ଏତି ଇଚ୍ଛା ନାଇ ମୁଁ ବି ମୁଁ ଏତେ ଏତେ ବେଳେ ଝିଅ ପିଲା ଭିତରେ ମୁଁ ଏକୁଟିଆ ପୁଅ ଯାଇକି କଣ କରିବି
ଓହୋ
ବି ସେ ଫୋର୍ସ କରିଛନ୍ତି କି ନାଇଁ ତୁ ନ ଆସିଲେ ଆମେ କରିବୁନୁେ
ହ ସେ ଆପଣ ଯଦି ଚାହୁଁଛନ୍ତି ଆପଣ ଯଦି ଚାହୁଁଛନ୍ତି ଆପଣ ଯଦି ଚାହୁଁଛନ୍ତି ଆପଣ ଯାଇକି ସାଙ୍ଗ ମାନଙ୍କ ସହିତ ତ କିଛି ସମୟ ବିତେଇବା କଥା ଆପଣ ଯଦି ଚାହୁଁଛନ୍ତି ଆପଣ ଯାଇପାରନ୍ତି ସେମିତି ତ କିଛି ଅସୁବିଧା ନାହିଁ ହ
ନାଇଁ ବାକି ମୋର ତ ଯିବାର ଇଚ୍ଛା ନାହିଁ ବାକି ସେମାନେ ଏମିତି କହିଲେ କଣ କରିବେ
ହଁ
ଫୋର୍ସ କରୁଛନ୍ତି ନା ଦେଝିଅ କଣ ହୋଇଛି ଯାଇହିକି ବି ଯଦି ଯିବାକୁ ପଡେ
ହଁ ସେମିତି କଣ ଅଛି ସାଙ୍ଗସାଥିୀଙ୍କ ସହିତ ତ କୋଉ ବର୍ଷକୁ ଥରେ ଆପଣ ମିଶୁଛନ୍ତି ନା
ଟିକେ ସାଙ୍ଗ ମାନଙ୍କ ସେଥିରେ ମତେ ମିଶିବାକୁ ଭଲ ଲାଗେ ବା ଟିକିଏ ଗାର୍ଲ୍ସ ମାନଙ୍କ ଟିକେ ଏଲର୍ଜି
ସେମିତି କିଛି ନାହିଁ ଆପଣଙ୍କ ଘରେ ବି ଆପଣଙ୍କ ମା ବି ଅଛନ୍ତି ନା
ନାଇଁ ସେଇଟା ନାଇଁ ଆମ ମା ମାମା କଥା ଅଲଗା ବାକି ଫ୍ରେଣ୍ଡସ ମାନଙ୍କ ସହିତରେ ସେମାନଙ୍କ ଭିତରେ ଏଲର୍ଜି ମାନ ମତେ
ଝିଲି ଝିଅ ପିଲମାନେେ ପ୍ରାୟ ଥାଆନ୍ତି କଳିଆ
ନା ନା ନା କଳିଆଡେ ନାଇଁ କଳିଆଡ ନାଇଁ ଆମ ସ୍କୁଲ କ ନା ଆମ ବ୍ୟାଚରେ ଓକେ ସେମାନେ ଟିକେ ଅ କିଛି ଅଲଗା ହି ଟାଇପ ର ଓକେ ସେଥିପାଇଁ ଟିକେ ଅଜିବି ଲାଗେ ମାନେ ତାଙ୍କ ବିହେଭିୟର ଟିକେ ଅଜି ଅଜିବ ଲାଗେ।
ଓହୋ ଆଚ୍ଛା।
ହୁଁ। ବାକି ମୁଁ ଏକୁଟିଆ ପୁଅ ଯାଇକି କଣ କରିବି କହୁନ? ଯଦି କିଛି ଗୋଟେ ଖରାପ ହେଇଗଲା।
ନା ସେତି ଭାବିବଟା ବି ଭୁଲ
ହଁ ସେଇଟା ବି ଠିକ୍ କଥା। ଫିର୍ବି କହି ହଉନି କହି ହଉନି ଆଜି ଏଇଟା କଳିଯୁଗ ଦୁଇ ହଜାର ଛବିଶ ଚାଲିଛି। କିଛି କରେ ସମ୍ଭାଳିକି ତ ରହିବାକୁ ପଡିବ ହୁଁ।
ସବୁ ଠିକ୍ ଆଉ ଯଦି ନିଜେ ଏପଟ ସେପଟ ହବୁ ତ କାହାକୁଠୁ ଆମେ କିଛି କହିପାରିବା ନା ନା
ମୁଁ ତ ପୁରା ଏଲର୍ଜିଆ ଭାଇ ମୁଁ ତ ପୁର ଦୂରି ଏଇ କର ମତେ ଭଲ ଲାଗେନି କୋଉ ବି ହଁ କାହା ପାଖରେ ମାନେ କୋଉ ବି ଝିଅପିଲା ପାଖରେ ମୁଁ ରୁହେନି।
ତ ସେମିତି କିଛି ଅସ୍
ନାଇଁ ଭଲ ଲାଗେ ଏଠି ନାଇଁ? ମେନ୍ ଜିନିଷ ଏଇଟା ହଉଛି ଆମେ ପୁଅ ପିଲାମାନେ କିଛିଟା ଭିତରେ ତାଙ୍କ ଭିତରେ ପଳେଇଥାନ୍ତି। ବାକି ଜିନିଷଟା ଏଇଟା ମତେ ଝିଅ ପିଲା ଠାରୁ ମାନେ ବହୁତ ଇଏ ମାନେ ବହୁତ। ଦୂରେଇ ରହିବାକୁ ଭଲ ଲାଗେ। ପାଖକୁ ଗଲେ ମତେ ବହୁତ ବେକାର ଲାଗେ। ହୁଁ ମାନେ ଯେମିତି ମାନେ କଣ କହିଲ। ଯେମିତି ମନେଙ୍କର କିଛି ଗୋଟେ ଅଜିସେସ୍ ସ୍ମେଲ ଟାଇପ୍ ର ମାନେ ମାନେ ସେମତି ନୁହଁ। ମାନେ କି ଗୋଟେ ଇମାଜିନ୍ କରି ଦଉନ କିଛି ଗୋଟେ ଏମିତିଆ ଗୋଟେ ସ୍ମେଲ ଆସୁଛି କି ମାନେ ତମେ ତା ପାଖକୁ ଯାଇ ନୁହଁ। କି କିଛି ଗୋଟେ ଏମି ଯିଏ କି ତମକୁ ଏଟକେଇ ରଖୁଚି କ୍ରିଏଟ
ହଁ ଜାଣିଛନ୍ତି ମୁଁ ହେଲା ଛାତ ଗୋଟେ ଛୁଆ ନୁ ଉପରକୁ ଆସିଲା ସିଏ ଆଉ ଜଣଙ୍କୁ ଖୋଜୁଛି ମତେ ଆସିକି କହୁଛି କି? ଖୁସି ଦିଦି କୁଆଡ଼େ ଗଲା। ମୁଁ କହିଲି କି ତମେ ସାଇଲେଣ୍ଡ ହେଇ ଯାଅ। ଆଉ ମୋ କଥା ହଉଛି ଫନ ସେ ଜାଣିୁଛନ୍ତି ନା ପାଟିରେ ପୁରା ହାତ ଦେଇ ଦେଇକି କହୁଛି କୁଆଡେ଼ କଲେ ମୁଁ ଯାଉଛି ଲୁଚ ବି।
ନାଇଁ ଛୋଟ ପିଲାଣି ଟିକେ ହୁଁ। ନାଇଁ କରଣ ମାଇଣ୍ଡ ଟା ଠିକ ଥାଏ। କିନ୍ତୁ, କଣ କହିଲ ସେମାନଙ୍କର ମାଇଣ୍ଡ ଟା ଟିକେ ଓଲଟିଆ କାମ କରେ ସେ ତା ପାଟି ବନ୍ଦ କରିବାକୁ ଗଲେ ସେ ଖାଲି ହାତ ହେଇ ଦେଇକି କହିବେ।
ହଁ ତା ମାମା ଡାକୁଥିବେ କିନ୍ତୁ ସେ ଆସି ଉପରେ ବସି
ହୁଁ ମତଲବ୍ ହଁ ଏବେ ଛୋଟ ଛୁଆ ତ ହଁ ବାକି ଛୋଟ ଛୁଆ ତ ବହୁତ
ହଁ ତା ମାମା ଡାକୁଛି ତା ମାମା ଡାକୁଛନ୍ତି ସେ କାନରେ ପୁରା ହାତ ଦେଇ ଦେଇ କି କାନ ବନ୍ଦ କରିଦଉଛି।
ୱାଓ। ସେମାନେ ବହୁତ କ୍ୟୁଟ ହଁ କି ନାଇଁ ହୁଁ ଯେମିତି ତମେ ଗୋଟେ।
ତା ମାମା ଡାକୁଛି କହୁଚି ମୁଁ ଯିବିନି। ନି
ହଁ ତମ ମାମା ଡାକିଲେ ତମେ ପଳାଅତ
ହଁ ମୁଁ ତ ଆଗ ଯାଇଥାନ୍ତି ଦୌଡ଼ି ଦୌଡ଼ିକି
କାହଁକି?
ମୁଁ ତ ଯାଏନି।
ହୁଁ।
ହାଲୋ।
ହୁଁ।
ତା ମାନେ କଣ। ପ୍ଲାନ କଣ ଅଛି।
ସେ ତ ପ୍ଲାନିଙ୍ଗ ଅଛି।
ଆଚ୍ଛା ଦେଖା ଯାଉ ଯଦି ବର୍ଷା ହେଇଗଲା।
ବର୍ଷା ହେଲେ ତ ଗଲା ନ ବର୍ଷା ହେଲେ ତ ଆପଣ ଯଦି ନ ଆସିଲେ ବି ଆମର କିଛି ଅସୁବିଧା ନାହିଁ ଆଗ ଗୋଟେ ଦିଦିଟେ ଅଛନ୍ତି ତାଙ୍କୁ କହିଲେ ସେ ଫଟୋ ସୁଟ୍ କରିଦେବେ।
ହଁ ସେଇଟା ବି ଠିକ କଥା ନାଇଁ ବର୍ଷା ହେଲେ ହଁ ମୁଁ ଯିବି ମୋର ଅସୁବିଧା ନାହିଁ ମୋର ବୁଲିବି ପୁରା ଡେଲି ତ ରଜ ସାରା ବୁଲିବି।
ହଉ ଆପଣଙ୍କ ସହ କଥା ହେଇକି ବହୁତ ଭଲ ଲାଗିଲା ଆପଣ ଟିକେ ଆପଣଙ୍କ ଆଡୁ କଲ୍ ଟା କାଟି ଦିଅନ୍ତୁ।
ଆଜ୍ଞା।
କାଟି ଦିଅନ୍ତୁ।